ଆଜ୍ଞା କଣ କରୁଚନ୍ତି?
ମୁଁ ଏଠି ବସିଥିଲି ଟିକେ ଆଉ।
ଖାଇିଲେଣି?
ନା ମୁଁ ଖାଇନି ମୁଁ ବର୍ତ୍ତମାନ ରୋଷେଇ ଭାବୁଛି କଣ କରିବି କୋଉଟା ମତେ କଲେ ସୁବିଧା ହବ ମୁଁ ସେଆ ଭାବୁଛି କାରଣ ଜଲଦି ମତେ କରିକି ଖାଇକି ଶୋଇବାର ଥିଲେ ଆଜି। ଯେହେତୁ ଏତେ ଡେରି ହେଇଗଲାଣି ଅ କାମ ସରୁ ସରୁ ମଁତେ ଏଇନା କିଛି ଗୋଟେ ଜଲଦି କରିବାକୁ କୁ ଅଛି। ତ ମୁଁ କଣ କରିବି ସେଇଟା ଜାଣିପାରୁନେଇ। ଆପଣ ମତେ କିଛି ସାହାଯ୍ୟ କରିପାରିବେ କି?
ଆଜ୍ଞା ରାତି ବାରଟା ହେଲାଣି ଶୁଣନ୍ତୁ ଆମର ମାନେ ଆମ ହିସାବରେ ମାନେ ପ୍ରଥା ଅଛି ନଅଟା ପୂର୍ବରୁ ଖାଇବା କଥା ନଅଟା ପରେ ଖାଇବା ଅନୁଚିତ ବୁଝିଲେ କି କିନ୍ତୁ ପଣ ବାରଟା ବେଳେ ଯୋଉଟା ଖାଇବେ ସେଟା କୋଉ ମନୁଷ୍ୟ ଭୋଜନ ନୁହେଁ। ରାକ୍ଷାସ ଭୋଜନ ବୋଲି କୁହାଯାଏ ବୁଝିଲେ। ତ ଏଇଟା ଖାଇବା ଉଚିତ ନୁହେଁ ଯେହେତୁ ଆପଣ ଖାଇନାହାନ୍ତି ଆଉ ତ ଖାଇବାକୁ ପଡିବ କଣ ମନ କହିବେ।
ମୁ କରିକି ମୁଁ ସେଇୟା ଭାବୁଛି ଆପଣ ମତେ ସେଥିରେ ଟିକେ ସାହାଯ୍ୟ କରନ୍ତୁ?
ଘରେ କଣ?
ଅଟା ଅଛି ଆଳୁ ଅଛି ପନିର ଅଛି ଆ ବିଲାତି ଅଛି। ପିଆଜ ରସୁଣ ସବୁ ଅଛି।
ଶୁଣନ୍ତୁ ଗୋଟେ କାମ କରନ୍ତୁ ପନିର ଯଦି ଅଛି ପନିର କୁ କାଟି ଦିଅନ୍ତୁ। ପନିର କରିବା ଜାଣିଛନ୍ତି, ଜାଣିନାହାନ୍ତି? ପନିର କୁ ଟିକେ ହାଲକା ଶୁଣନ୍ତୁ ସେଇ ପନିର ଉ ଉପରେ ପନିର ଟାକୁ ଧୋଇଦେବେ ତାପରେ ତାକୁ କାଟିଦେବେ ସହଜ ହବ ରେଇ ବୁଝିଲି ଆ ପନିର ଟାକୁ କାଟିଦେବେ ମାନେ ଗୋଟିଏ ସାଇଜ ମାନେ ଆପଣଙ୍କୁ ଯେ ଯେତିକି ଦରକାର ସେତିକି କାଟିବେ। କାଟିଦେଇ ତାକୁ ମାନେ ହାତରେ ଟିକେ ଚକୁଟି ଦେବେ। ବୁଝିଲେ?
ଆଚ୍ଛା।
ଚକୁଟି ଦେଇକିରି କଣ କରିବେ ନା ଆପଣଙ୍କର ଫ୍ୟାନ୍ ସାଉଣ୍ଡ ଟା ବୋଧେ ହଉଛି ଆପଣ ବନ୍ଦ କରନ୍ତୁ।
ଓହୋ
ହ୍ୟାଲୋ।
ଆଜ୍ଞା ଆଜ୍ଞା ଏବେ ମୁଁ ମୋ ସ୍ୱର ଏବେ ଶୁବିଲା ଠିକ୍।
ଆଜ୍ଞା ଆପଣଙ୍କ ସ୍ବର ଭଲ ଭାବରେ ଶୁବୁଚି। ଆପଣ ପନିର ଟାକୁ ଚକଟି ଦେବେ। ଚକୁଟି ଦେଇକି କଣ କରିବେ ନେ? ପ୍ରଥମେ ଦ ଅଟାଟାକୁ ଦଳିକି ରଖିଦେବେ। ବୁଝିଲେ? ହ୍ୟାଲୋ, ଅଟାଟାକୁ ଚକଟିକି ରଖିଦେବେ। ଚକଟି ଦେଇ ରଖିଦେଇ ପନିରଟିକୁ ଚକଟି ଦେବେ। ସେଥିରେ କଣ କରିବେ ନା ହାଲକା ଟିକେ ତେଲ ପକେଇବେ। ହଉ କଢେଇରେ। ତେଲ ପକେଇବେ। ଟିକେ ପିଆଜ କାଟିକିରି ଗୋଟେ ଫାଳ ପିଆଜ ପକେଇବେ। ଆପଣ ଯେହେତୁ ଜଣେ ଖାଇବେ। ଗୋଟେ ଫାଳ ପିଆଜ ପକେଇବେ। ଗଁ ଦୁଇ ପାଖଡା ରସୁଣକୁ ଛେଚିକିରି ପକେଇଦେବେ। ପୁରା କୁନି ଅଦା ବକଟେ ଛେଚିକିରି ପକେଇଦବେ ପକେଇ ଦେଇେଇ ତାଙ୍କୁ କଷେଇ ମାନେ ଟିକେ ଭାଜିଦେବେ। ହାଲକା ଭାଜିଦେଇ ତା ଦେହରେ ଗୋଟେ ଚାମଚ ଟମାଟର ସସ୍ ଛୋଟ ଚାମଚ, ଆଉ ଗୋଟେ ଚାମଚ ସୋୟା ସରି ଚିଲ୍ ସସ୍, ସୋୟା ସସ୍। ସସ୍ ମାନେ ଟମାଟର ର ରସ ଟିକେ ପକେଇବେ ବୁଝିଲେ। ହଁ ରସ ପକେଇ ଆଜ୍ଞା ତାକୁ ହେଠୁ ଗୋଳେଇକିରି କଷିଦେବେ। କଷିଦେଲା ପରେ ମାନେ ହାଲକା ଦୁଇ ତିନି ମିନିଟ୍ କଷିକିରି ସେଥିରେ ପନିର ପକେଇଦେବ। ପନିର ପକେଇ ଗୋଳେଇ ଦେବେ ଗୋଳେଇଲେ ଗୋଳେଇବା ଭିତରେ ଆପଣ ମାନେ ଚଟପଟା ମସଲା ଯଦି କିଛି ଥିବ ଆମଚୁର ପାଉଡର ଟିକେ ପକେଇଦେବେ। ମସଲା ଗୁଣ୍ଡ ଟିକେ ପକେଇ ଦେଇକିରି ତାକୁ ଗୋଳେଇ ଦେବେ। ଗୋଳେଇ ଦେଇ ତାକୁ କାଢି ଆଣିବେ। କାଢି ଆଣି ଅଟା ଟାକୁ ଯୋଉ ଚକଟି ଥିବେ ତାକୁ ବେଲି ଦେବେ ବେଲି ଦେଇକିରି କଣ କରିବେ ନା ଏଇ ପନିରକୁ ତା ମଝିରେ ଦେଇକିରି ତାପରେ ଅଟାକୁୁ ଭାଙ୍ଗ ପକେଇଦବେ ଯେମିତି ପରଟା ଆମର ତ୍ରିଭୁଜ କୋଣ ହୁଏ। ସେମିତି ତ୍ରିଭୁଜ କରିଦେଇ, ତାକୁ ହାଲ୍ କା ବେଲଣାରେ ବେଲି ଦେବେ। ବେଲି ଦେଇ ତା'ପରେ ସେଖିବେ। ଗୋଟେ ପଟ ଫାଷ୍ଟ୍ ପକେଇବେ, ଗୋଟେ ପଟ ଟିକେ ସେକି ହବ, ପୁଣି ଲେଉଟେଇ ଦେବେ ଲେଉଟେଇ ଦେଇ ଆଉ ଗୋଟେ ପଟ ହେଇଯିବ। ହେଇଗଲା ପରେ, ଆପଣ କଣ କରିବେ ନା, ସେଥିରେ ଟିକେ ଘିଅ ମାରିଦେବେ। ବ୍ରସ୍ ସାହାଯ୍ୟ ଗୋଟିଏ ନଡିଆ କତା ସାହାଯ୍ୟରେ ଉଁ-ଅ ଘିଅ ମାରିଦେବେ। ଘିଅ ମାରି ଦେଇକି, ଆପଣଙ୍କୁ ସେତି ଘିଅ ଭଲ ନ ଲାଗେ, ତେଲ ମାରିଦେବେ, ମାରିଦେଇ ଖାଇବେ, ବୁଝିଲେ?
ଆଜ୍ଞା, ଆଜ୍ଞା।
ଆପଣ ମୋ, କଥାରେ ସାଙ୍ଗେ ସାଙ୍ଗେ କଥା କୁହନ୍ତୁ।
ଆଜ୍ଞା।
ହ୍ୟାଲୋ।
ଆଜ୍ଞା, କୁହନ୍ତୁ ତା'ପରେ
ହଁ ତା'ପରେ ମାରିଦେଲା ପରେ, ସେଟା ହେଇଗଲା ପରଟା। ତା, ଦେହରେ ଟିକେ ନଡିଆ ଯଦି ଥିବ ଚଟୁଣୀ କରିଦେବେ, କି ନହେଲେ, ବାଦାମ ଟିକେ ଭାଜି ଦେଇକିରି ତା, ଦେହେରେ ଗୋଟେ ରସୁଣ, ଟିକେନାଗୁରୁ ଗୁଡ, କି ଚିନି, ଆଉ ଟିକେ ଲୁଣ ପକେଇକିରି, ତା' ତାକୁ କଣ କରିବେ ନା ବାଟି ଦେବେ, ସେଇଟା ହେଇଯିବ ବାଦାମ ଚଟୁଣୀ, ତା, ଧେରେ ପରଟା ବାଦାମ ଚଟୁଣୀ ଲଗେଇ ଖାଇଦେବେ।
ଆପଣ ଯୋଉଟା କହିଲେ ସେଇଟା ମତେ ସୁବିଧା ହବ ମୁଁ ଭାବୁଛି। ଜଲ୍ଦି, ଜଲ୍ଦି ହେଇଯିବ।
ହ
ତା, ହେଲେ ମୁଁ ପ୍ରଥମ କାମ କରିବି କଣ, ବାଦାମ ଟିକୁ ଭାଜିିବି।
ଆଜ୍ଞା, ବାଦାମଟିକୁ ଭାଜିବେ
ଆଜ୍ଞା, ତା'ପରେ ଅଟାଟାକୁ ଚକୁଡିବାକୁ ପଡିବ। ଅଟା ଚକଟିକି ରଖିବି।
ଆଜ୍ଞା।
ପନିର୍ ଟିକୁ ଚକଟି ଦେଇ ପନିର୍ ଟି ପୁରା ଅଲଗା କରିକି ରଖିବି।
ଆଜ୍ଞା।
ତା'ପରେ ପିଆଜ ରସୁଣ ଅଦା ବିଲାତି, ଆଉ ବିଲା ତି ରସ, ଲଙ୍କା ରସ ସବୁ ଦେଇକି ତାକୁ ଭାଜିକି
ଆଜ୍ଞା, କଣ ତେଁ, ଭୁଜିଆ ଟାଇପ୍ ର କର୍। ତେବେ ଯେମିତି ଆମର ଅଣ୍ଡା ଭୁଜିଆ ହୁଏ।
ଆଜ୍ଞା, ଭୁଜିଆ ଭଳି କରିଦେବି। ଭୁଜିଆ ଭଳି କରିକି ରୁଟି ଭିତରେ ଆଁ, ତା ମସଲା ଗୁଡିକ ଦେଇକି, ରୁଟିକୁୁ ପରଟା ଟାଇପ୍ ପରଟା ପରି ଭାଙ୍ଗିଦେବି। ଭାଙ୍ଗିକି ତାକୁ ତେଲ ଦେଇକି ସେକିଦେବି। ସେଖି ଦେଲେ ମୋର ହେଇଯିବ, ପନିର ପରଟା। ଆଉ, ତା ସାଙ୍ଗକୁ ବାଦାମ ଚଟୁଣୀ।
ପନିରୀ ପରଟା ହଁ, ସେଇଟା ଜଲ୍ଦି ହବ।
ଆଉ, ଆପଣ ଏତେ କମ୍ ସମୟରେ ଏତେ ସୁନ୍ଦର ଖାଇବା ହେଇଗଲା, ହେଇଯିବ। ତ, ବହୁତ ହି ହେଲ୍ପ ହବ ମତେ।
ଆଜ୍ଞା, ଆଜ୍ଞା, ନିଶ୍ଚିନ୍ତ।
ମୁଁ ବର୍ତ୍ତମାନ, ଆପଣଙ୍କ ସହିତ କଥା ହଉ ହଉ ବାଦାମ ଭାଜିବା ପ୍ରକ୍ରିୟା ଆରମ୍ଭ କରିସାରିଲିଣି। ଧନ୍ୟବାଦ ଆପଣଙ୍କୁ।
ଚୁଲି ରେ କରୁଚନ୍ତି ନା-ଆ, କୋଉଥିରେ କରୁଚନ୍ତି।
ମୁଁ ଲିଥିୟମ ଗ୍ୟାସ୍ ରେ କରୁଛି।
ଓହୋ ଗ୍ୟାସରେ।
ଆଜ୍ଞା ଏଲ୍ ପିଜି ଗ୍ୟାସରେ ସରି।
ଓହୋ ହଉ ଭଲ ଯୋଉଥିରେ କରନ୍ତୁ ଆମର ଚୁଲି ଅଛି ଆମର ଚୁଲିରେ ରୋଷେଇ ହୁଏ ବୁଝିଲେ ଚୁଲିରେ ଆମର ରୋଷେଇ ହୁଏ
ସୁଆଦ ସମସ୍ତେ କୁହନ୍ତି।
ହଁ ଭାରି ସୁଵାଦ। ଆଉ ଚୁଲି ରୋଷେଇ ଯେତିକି ସୁଆଦ କାମ ତାପରେ ବହୁତ୍ କଷ୍ ତ ବୁଝିଲେ କଷ୍ଟ ନୁହେଁ କିନ୍ତୁ ଆପଣଙ୍କୁ କଷ୍ଟ ଲାଗିବ। ବୁଝିଲେ ଯେହେତୁ ଆପଣଙ୍କର ଅଭ୍ୟାସ ନାହିଁ ଦେଖନ୍ତୁ ପ୍ରଥମେ ଆମର ମାଟି ଆଣିକିରି ବିଲରୁ ଭଲ ଚିକିଟା ମାଟି ଆଣିକିରି ଗୋଟେ ହାଣ୍ଡି ଚାରି କରେ ମାଟି ଦିଆ ହେଇ ତିନି ଠାକି ତିନି କଣରେ ତିନି ମାଟି ଦିଆ ହେଇ ତାକୁ ଗୋଟେ ଚୁଲି ଭଲ ଭାବରେ ବନାଏ ତିଆରି କରାଯାଏ। ସେ ଚୁଲିରେ ତାପରେ ରୋଷେଇ ଷ୍ଟାଟ ପ୍ରଥମ ଚୁଲି ତିଆରି ହବା ପରେ ସେଥିରେ ଦୁବ ଫୁଲ ଧାନ ତିନି କୋଣରେ ଦିଆ ହେଇକରି ସେଟା ଧୂପ ଦିଆ ହେଇ ପୂଜା ହବ ପ୍ରଥମେ ଚୁଲି ପୂଜା ସରିବା ପରେ ତାପରେ ଆମେ କଣ କରିବାନା ରୋଷେ ରୋଷେଇ କରିବା ରୋଷେଇଟା ଆରମ୍ଭ କରିବା ରୋଷେଇ ଯେଏବେ କରିବା ଆମର କଣ କରିବାନା ଚୁଲିଟା ଯେହେତୁ ଜଳିବ ଚାରିକୋର ହାଣ୍ଡି କଳା ହବ ବୁଝିଲେ କଳା ହବକି ନାଇଁ କଳା ହବ ଆମେ କଣ କରିବା ନା ତାଚାରି କରେ ମାଟି ଦେଇଦବା ମାଟି ଦେଇଦେଲେ କଣ ହବ
ଆଉ କଳା ହବନି ମାଟିରେ ସବୁ ନିଆଁ ଦାସ ବାଜିବ।
ନିଆଦାସ ବାଜିବ ହାଣ୍ଡି କଳା ହବନି ଆମକୁ ମାଜିିବାକୁ ପଡ଼ିବକି କଷ୍ଟ
ନା ଆଉ ଘଷିକି ମାଜିବାକୁ ପଡ଼ିବନି ଆମେ ଆରାମସେ ଧୋଇଦେଲେ ଛାଡ଼ିଯିବ‌
ଧୋଇଦେଲେ ଛାଡ଼ିଯିବ। ଆମେ ମାଜି ମାରି ଦେଇକି ଭାତଟି ବସେଇଦେଲେ ଭାତଟି ବସେଇ ଦେଇ ତାକୁ ଟିକେ ଗୋଳେଇଦବା
ହାଲୋ।
ଆଜ୍ଞା।
ଆଜ୍ଞା ତାକୁ ଗୋଳେଇ ଦେଇ ଭା ତ ହେଇଯିବା ରିପିଟ୍ ହଉଚି କଥା। ହାଲୋ।
ଆଜ୍ଞା ସୁବୁଚି ପରା।
ଆଜ୍ଞା ତାପରେ ଭାତ ହେଇଗଲା ରୋଷେଇ ହେଇଗଲା ଆମେ ରୋଷେଇ ସାରିବାନା ହଁ ପ୍ରଥମେ ଆମେ ଯାହା ରାନ୍ଧିବା ବୁଝିଲେ ଭାତ ହଉ ତରକାରୀ ହଉ ସବୁ କଣ କରିବାନା ଆଗେ ଖଡ଼ିକାରେ ନେଇକି ଚୁଲିରେ ପକେଇବା। ପ୍ରଥମେ ଆମର ଚୁଲିକୁୁ ଦିଆଯାଏ ଖାଦ୍ୟଟା ତାପରେ ଯାଇକିରି ଆମେ ଖାଇବା।
ଏଇଟା ଆମର ଓଡିଆ ଘରର ପ୍ରଥାଟେ ନାଇଁ କି।
ଆଜ୍ଞା।
ଓଡିଆ ନା ଓଡିଆ ଓଡିଶା ବାହାରେ ମଧ୍ୟ ଏସବୁ ହୁଏ। ଯେହେତୁ ସିଏ ଏକ ଯେ ଦେଖନ୍ତୁ ଚୁଲି ଯେହେତୁ ଆମର ଅଗ୍ନି ଦେବ ଆଉ ଲକ୍ଷ୍ମୀ ମାଙ୍କର ଗୋଟେ ଆଶୀର୍ବାଦ ସେଥିରେ ଥାଏ ସେଥିପାଇଁ ସେଟାକୁ ଆମେ ସମ୍ମାନ ଦେଇ ଥାଉ ଏବଂ ଭକ୍ତିର ସହିତ ଭକ୍ତିର ସହିତ ଆମେ ଖାଦ୍ୟ ତିଆରି କରିଥାଉ।
ହୁଁ, ତାପରେ ଆମେ ରୋଷେଇ ସାରିବା ପରେ। କଣ କରିବା ନା ପ୍ରଥମେ ଚୁଲି କେଇ ଚୁଲି ଚାରି କର ଯାଙ୍କ ଓଳେଇ ନେବା ମାନେ ଖରିକି ଦବା ବୁଝିଲେ। ଖରିକି ଦବା, ଖରିକି ଦେଲା ପରେ ଆମର ଖାଦ୍ୟ ଖାଇଲେ ପୁଣି ସେଠୁ ରା ତିରେ ରୋଷେଇ ହେଲା, ରାତି ରୋଷେଇ ପରେ ଆମେ ତା ପୁଣି ଚାରି କର ଯାଙ୍କ ଖରିକି ଦବା, ଖରିକି ଦେଇ ଆମେ ଶୋଇଲୁ। ସକାଳୁ ଆମେ ଯେତେବେଳେ ଉଠିବୁ ଉଠିକି ପ୍ରଥମେ ଚୁଲି ରେ ଯୋଉ ପାଉଁଶ ଥିବ, ବୁଝିଲେ? ସେ ପାଉଁଶ କୁ ଆମେ କାଢିଦବୁ, ପାଉଁଶ କୁ କାଢି ଦେଇ ତାପରେ ଗୋବର ଆଉ ମାଟି ମିଶେଇକିରି ଗୋଟେ କଁ ମାନେ ଉ, ପାତ୍ର ସାହାଯ୍ୟରେ ଅ, ତାକୁ ଗୋଳେଇ ଦବୁ ପାଣି ପକେଇ ଗୋଳେଇ ଦେଲା ପରେ ତା ଦେହରେ ଗୋଟେ କପ ପଡା ପକେଇ ଚୁଲିଟିକୁ ଭଲ ଭାବରେ ନିପିବୁ। ମାଟି ଯୋଉଠିକି ଛାଡି ଯାଇଥିବ କଣ ହେଇଥିବ ତାକୁ ଲେସିି ଲେସିି ଭଲ ଭାବରେ ଲିପିବୁ। ଲିପି ସାରିଲା ପରେ ପୁଣି ତାକୁ ଟିକେ ଆମେ ମାନେ ଆମର ତ ପୂଜା ହୁଏ ବୁଝିଲେ। ତାପରେ ଟିକେ ଫୁଲ ଗାଧେଇକି ଆସି ଟିକେ ଫୁଲ ଧୂପ ଦେଇକିରି ଆମେ ପୂଜା କରିଦେଲୁ। ଭୋରୁ ଯେହେତୁ ଆମେ ଗାଧଉ ଘୋରୁ ଗାଧେଇ ସେଇଠୁ ପୂଜା କରିଦେଲୁ, ପୂଜା କଲା ପରେ ଆମର ଷ୍ଟାର୍ଟ ହବ ତ ପ୍ର ପ୍ରଥମ ଆମର ରୋଷେଇ ଆରମ୍ଭ ହୁଏ ଚା ରୁ। ବୁଝିଲେ, ଯେହେତୁ ଆମର ଓଡିଆ ଘର। ସଖାଳୁ ପ୍ରଥମେ ଆମର ଚା ହିଁ ପିଆଯାଏ। ସେଠୁ ପ୍ରଥମେ ଚା ହବ, ସମସ୍ତେ ଚା କିଏ ମୁଢି, ବିସ୍କୁଟ୍ ଆଁ, କି ନଡୁଆ ଯାହାବି ଯିଏ ଖାଇବେ କି ବାସି ରୁଟି ଥିବ ସେ ସବୁ ପକେଇ ଆମେ ଖାଉ, ଚୁଡା
ହଁ।
ଏମିତି ଆଉ
ଠିକ ଅଛି, ମୋତେ ଆପଣ ଏତେ ସାହାଯ୍ୟ କରିଥିବାରୁ ଧନ୍ୟବାଦ। ମୁଁ ବର୍ତ୍ତମାନ ରୋଷେଇ କାମରେ ଲାଗି ପଡିଛି। ବର୍ତ୍ତମାନ ଅଟା ଚକଟି ସରି ଯାଇଚି, ଅଟା ଚକଟିକି ମୁଁ ଥୋଇ ଦେଇଚି, ଆଉ ପନିର୍ ଟିକୁ ଭାଜିବାରେ ବ୍ୟସ୍ତ। ବାମ ହାତରେ ଫୋନ୍ ରେ କଥା ହଉଛି, ଡାହାଣ ହାତରେ ପନିର୍ ଟିକୁ ଭାଜୁଛି।
ଓହୋ! ହଉ ଠିକ ଅଛି ଆପଣ ଏତେ ମାନେ ମାନେ କଷ୍ଟ କରି ମୋ ସହିତ କ ଥା ହେଲେ ଧନ୍ୟବାଦ ମୁଁ ରଖୁଛି, ଆପଣ ରୋଷେଇ ଭଲ ଭାବ ବରେ କରି ଖାଇକି ଶୁଅନ୍ ଶୁଭରାତ୍ରି।
ଧନ୍ୟବାଦ ଶୁଭରାତ୍ରୀ।